ହଁ କିଏ ଥିଲେ ଚୀତରାନବର।
ଆଜ୍ଞା।
ମୁଁ କହିଲି ଆଉ କଣ କରିୁଥିଲେ ଏଇନା?
ନାଇଁ ଏଇ ଭାବୁଛି ଆଉ ଟିକେ ଗଲେ ଖାଇବି ଆଉ।
ଖାଇନା ଏ ପର୍ଯ୍ୟନ୍ତ?
ନା ପା।
ଆ ଗାଧୋଇ ସାଇଲଣି?
ହୁଁ ଏଇ ଘଣ୍ଟାଏ ହବ ଗାଧେଇକି ଆଇଲିି ଆଉ।
ଓହୋ ଆଉ ଆଜି ରୋଷେଇ କଣ ହେଇଛି ମ?
ରୋଷେଇ ହେଇଛି ଭାତ ମୁଗ ଡାଲି ଆଳୁ ଭରତା।
ହୁଁ ହୁଁ।
ଆଉ ଆଉ ବେସନ ପକୋଡା ହେଇଛି ଆଉ।
ଆ ତମର ତ ବଡ ଫ୍ୟାମିଲି ଭଲ ରୋଷେଇ ହଉଛି ଆଉ। ଖାଇକି ମସ୍ତ ଲାଗି ଯିଉଥିବନା ଆଉ।
ହୁଁ ପା ଖାଇକି ଏଇନା ଶୋଇବାକୁ ଯାଇ। ଥାନ୍ତି ତୁ କଲ୍ ଟା କରିଦେଲୁ ଆଉ ଯାହାବି ହେଲେ କଥା ହେବାକୁ ପଡିବ ଆଉ।
ଆଉ କଣ ଭାଇ ଫୋନ୍ କରିଛି ଆଉ ଭାଇ ନ ଗପିଲେ ରହିବ।
ଆଉ ତମର ସିଆଡେ ଖାଇବା ପିଇବା ସରିଲାଣି?
ହଁ ମ ମୁଁ ଏଇ ଖାଇକି ଏଇନା ଉଠିଲି ଟିକେ ଭଲ ଲାଗୁନ। ଥିଲା ତମକୁ କଲ୍ ଲଗେଇଦେଲି ମୁଁ କହିଲି କଥା ହବା ଆଉ।
କଣ ଖାଇଲୁ କଣ?
ଆମର ହେଇଥିଲା ଭାତ ହରଡ଼ ଡାଲି। ପୋଟଳ ଭଜା ଆଉ ଶାଗ ଭଜା। ଆଉ ମିସଚର ଟିକେ ଆମ୍ବ ଟିକେ ଆଉ କ
ଆ ବଢିଆ କେତେ ଜିନିଷ କରୁଚ କିଏ ରୋଷେଇ କିଏ କରିଥିଲା ତୁ ନା ତୋ ମାମା?
ହୁଁ ମାମା ସବୁ କରିଥିଲା ମୁଁ ଟିକେ ଡାଲି ଖାଲି ଫୁଟେଇଥିଲି ଆଉ।
ଡାଲି ଫୁଟା ଶିଖି ଯାଇଚୁ ଆଉ କୋଉଠୁ ହଷ୍ଟେଲରୁୁ ନା ମେସେରେ କର୍ ଥିଲୁ।
ନାଇଁମ ମୁଁ ଏଇ ଗାଁ ରେ ରୋଷେଇ ଶଖିଲି ଆଉ ଘରେ ରହି ରହି ଆଉ।
ହଁ ବଢିଆ ଯାହା ହଉ।
ହୁଁ।
ଆଉ ତ ବାପା କୋଆଡେ ଯାଇଚନ୍ତି?
ନାଇଁ ଉଁ ବାପା କୁଆଡେ ଯାଇନାହାନ୍ତି। କାଲି ଗୋଟା ପିଇସି ଝିଅର ବାହାଘର ଅଛି ମ ହଉ ଘରେ ଅଛନ୍ତି ଆଜି।
ଏ ମୋର ଟିଏ ପ୍ଲାନିଂ ଅଛି ଆଜି ତାଙ୍କ ମେହେନ୍ଦୀ ମତେ ଡାକିଛନ୍ତି ତ। ହଁ ଟିଏ ପ୍ଲାନିଂ ଅଛି ଚୁଟି ଫୁଟି କାଟିବି ଯିବି ସନ୍ଧ୍ୟା ବେଳେ ଖେଳି ସାରି। କାଟ କୁଟି କାଟି କୁଟି ଟିକେ ଯି ଦି ମେହେନ୍ଦି ସାରି ଟିକେ ଏଞୟ କରିବି।
ଆଜ୍ଞା।
ନାଚ ନୁଚିକି ଲାଷ୍ଟ ଆସିବି ଦେଖିଆ ରାତିକି। କାଲି ସକାଳୁ ଉଠିକି ଗାଧୋଇ ପାଧେଇ ପୁଣି ସେଠି କାମ କରିବାକୁ ପଡିବ। ତାଙ୍କ ଘରେ ମାରେଜ ଯେହେତୁ ବାହାଘର ଟା ଅ ଅଛି ନା ନିଜେ ଲୋକ ଆଉ କାମ ନ କଲେ ହବ ମତେ ଖରାପ ଭାବିବେ ନା? ପିଇସା ବାରମ୍ବାର ଆସିିକି ଘରକୁ ମତେ ଡାକି ଦେଇ ଯାଉଚନ୍ତି ଉଁ।
ହୁଁ ହୁଁ କଣ କଣ କାମ ସବୁ କରିପାରିବୁ ଟିକେ କହିଲୁ?
ଉଁ ଦେଖ ଉଁ ଅ।
ହୁଁ
ମୁଁ ଉଁ ସେଟି ଗଲେ ମୋତେ ସବୁ କିିଛି ବୁଝାବୁଝି କରିବାକୁ ପଡିବ କେମିତି ରୋଷେଇ ରୋଷେଇରେ ସବୁ ଜିନିଷ ଆସିଛି ନା ନାହିଁ।
ସବୁ ଜିନିଷ ସ ସବୁ ଜାଗାରେ ଠିକଠାକ ଅଛି ନା ନାଇଁ?
ହଁ।
ଫୁଲ ଫୁଲ ଯିଏ ସଜାଉଚନ୍ତି ସେ ପୁଣି ସଜାସଜି କରଚନ୍ତି ନା ନାଇଁ ସବୁ ଜିନିଷ ଦେଖିକିନି। ଗୋଟେ ଜିନିଷ ହବ ମା ମୁଁ ସେ ମ୍ୟାନେଜମେଣ୍ଟରେ ଅଛି ନା ମତେ ସବୁ କିଛି ଦେଖିବାକୁ ପଡୁଛି। ନ ଦେଖିଲେ ମତେ ଗୋଟା ଖରାପ ଭାବିବେ ମୋ ନିଜେ ଲୋକ ନା।
ଓ ହୋ।
ଅ କଣ କରିବା ଏକୁଟିଆ ମଣିଷ।
ତମ ଏଠି ଚରେଇ ଚରେଇ ପ୍ରବଳ ଅଛନ୍ତି ବୋବଉଚନ୍ତି।
ହଁ ମା ଆଉ କଣ କରିବା ଆମ ନ ନଈକୋଳିଆ ଆମ। ବିଲ କରେ ଘର ଆଉ। ଚାରିଆଡେ ଗଛ ଆଉ ଚାରିଆଡେ ବର୍ଷା କରିଛନ୍ତି ଚଢେଇଉରା।
ହଁ ବଢିଆ କିଚିରି ମିଚିରି ଖାଲି ଶୁଭୁଚି ତ। ବଢିଆ ଆାଉ ଶାନ୍ତି ପରିବେଶରେ ରହୁଚ।
ହୁଁ।
ଭଲ ଅକ୍ସିଜେନ ତ ଭଲ ଥିବ ତମ ହେଟି।
ହଁ ଆମେ ଏଠି ସବୁ ବେଲ୍ ଥଣ୍ଡା ରହୁଛି କାହିଁ ଜାଣିଚ ଦେଖ ଆମ ଚ ଆମ। ଚତୁଃପାର୍ଶ୍ଵରେ ଖାଲି ଗଛ ଚାରିଆଡ଼େ। ଆମ ଘର ଆଗରେ ଗାଡ଼ିଆ ଘରେ ପଛରେ ବି ଗାଡ଼ିଆ ଚାରି ଚାରିଆଡ଼େ ଆମର ଗାଡ଼ିଆ ହିଁ ଗାଡ଼ିଆ। ବୁଝିପାରୁଛ ଏଠି ପଛରେ ପୁଣି ଆମର ବିଲ ରାତିରେ ପାଟ ପବନ ଦଉଛି ଶୀତ କରୁଛି ଅଖାଡୁଆ।
ଓହୋ ହେଇଥିବ ଆଉ।
ମଣିଷ ପୁରା ଏଠି ଶାନ୍ତିରେ ଯିଉଛି ଲାଇଫ୍।
ଆଉ ଏଇ ଯୋଉ ପାଣି କମି ଯାଇଛି ତମେ ଏବେ ଯାଉଛ ନଈକି ଗାଧେଇ ନା ଟିୁୱଲ୍ ଗାଧଉଛ?
ନାଇଁ ଦେଖ ଆମେ ନଈ କୂଳିଆ ନା ନଈ ନଈ ରେ ପାଣି ନଥିଲେ ବି ଆମେ ଯାଇ ଗାଧୋଇବାକୁ ପଡ଼ିବ ସେ ପାଦେ ପାଣି ନେ ଆମେ ଗାଧେଇବୁ। ନଈ କୂଳିଆ ଆମେ ନଈ ଛାଡ଼ି ପାରିବୁନି କଦାପି।
କଣ ପାଇଁ?
ନା ଆମର ସେ ସେମିତି ନଈ ସହିତ ସମ୍ପର୍କ ବହୁତ୍ ଅଛି।
ଓ ହୋ ହଉ ଇଜ୍ଜତ ଦଉଛ ଆଉ ସମ୍ମାନ ଦଉଛ ଟିକେ ଆଉ।
ହୁଁ ଆମ ନଈ ଆମ ପାଇଁ ବହୁତ୍ କିଛି।
ଓହୋ।
ହୁଁ ହୁଁ ନାଚୁରାଲ ଜିନିଷକୁୁ ଛାଡ଼ି ଆମେ କଣ ଉମ କୃତ୍ରିମ ଜିନିଷକୁ ଆପଣେଇ ପାରିବୁ।
ଆଉ ଯୋଉ ବାହାଘର ଭୋଜିଟା ହେବ କଣ କଣ ଖାଇବାକୁ ସବୁ କରିବ ଟିକେ କୁହ?
ଆମର ହବ ଉମ ଭାତ ହବ ମାନେ ଯୋଉ ଇଏ କଣ କହିଲ ନ ନର୍ମାଲ ଭାତ ନୁହେଁ। ସେ ହବ ଟିକେ ମାନେ ବାଗେଇକିନି ହବ କାଜୁ ଫାଜୁ ପକେଇ ବାଗେଇ ଭାତ ହବ ଟିକେ।
ହୁଁ।
ଆଉ ଡାଲ୍ ଫ୍ରାଏ ଟିକେ ହବ।
ହଁ।
ଆଉ ସାଧା ଲୋକଙ୍କ ପାଇଁ ହଉଛି ଆମର କଣ କହିଲ। ପନିରି ହଉଛି ଘାଣ୍ଟ ହଉଛି। ନାଇଁ କାଲି।
ଓ ହୋ।
ହୁଁ ସାଧା ଲୋକଙ୍କ ପାଇଁ ଟିକେ ପନିରି ହବ। ଆଉ ଘାଣ୍ଟ ଟିକେ ହବ ଆଉ ପୋଟ ପୋଟଳ ହବ। ଆଉ ଆଇଁଷ ପାଇଁ ଆଉ ଆଇଁଷ ପାଇଁ ହଉଛି ଆମର କଣ କହିଲା ଉମ ମୁ ମୁଢ଼ି ଘାଣ୍ଟ ଟିକେ।
ହଁ।
ଆଉ ମାଛ ହଉଛି।
ଆରେ ବାଃ।
ଚିକେନ୍ ବି ହଉଛି ଆଉ ବରଯାତ୍ରୀଙ୍କ ପାଇଁ ସଫିସିଏଣ୍ଟ ମ-ମଟନ ହଉଛି।
ମୁଁ ଲାଗୁଛି ଏ ମାଛ ଫାଚ ନ ଖାଇଲେ ଭଲ ଦେହ ପ୍ରତି।
ଦେଖ ଆମେ ବାହାଘର ଯେତ କରିବାକୁ ପଡ଼ିବ ନା ଆଉ।
ବାହାଘର ହେଲେ ଏଇଟା କି ନିୟମ ମାନେ ମାଛ ଖାଇବ ଏଇଟା ଖାଇବ ସେଇଟା ଖାଇବ। ଆ ଯାହା କରୁଛ କର।
ସେମିତି ତ ନିୟମ ନାହିଁ କିନ୍ତୁ ଯେହେ ତ ଆମେ ପୁଣି ଏସବୁ ଜିନିଷକୁ ଦେଖିବା ନା ନାଇଁ ଆଜି କୌଣସି ଧର ଗୋଟେ କୌଣସି ଲୋକ କଥା କହୁଛି ମୁଁ ସିଏ ଚିକେନ ଖାଉନଥିବ କି ମଟନ ଖାଉନଥିବ ମାଛ ଖଣ୍ଡେ ଖାଇବ ନା ନାଇଁ?
ଅ ଏମିତି ଅ ମୋର କାଇଁ ଏତେ ମୁଣ୍ଡ ମୁଁ କାଇଁ ବୁଝିପାରିବି ଏତେ କଥା।
ଆଉ ଗୋଟେ ଲୋକ ଧର ସେ ଚିକେନ ଖାଉନଥିବ ମାଛ ଖାଉନ ତାକୁ ଟିକେ ନେଇ ଚାରି ଖଣ୍ଡ ମଟନ ଟିକେ ଝୋଳ ଟିକେ ଦେଇଦେଲେ ସିଏ ଶାନ୍ତି ନା ନାଇଁ?
ତୁ ଝାଡ଼ା କେତେବେଳେ ଯାଇଥିଲୁ?
ମୁଁ?
ହୁଁ।
ନାଇଁ ମୁଁ ଯାଇଥିଲି ସକାଳେ ଆଉ ସକାଳେ ଆଗେ ମୁଁ ନିତ୍ୟକର୍ମ ସାରିବି ତାପରେ ମୁଁ ଯୁଆଡେ ଯିବା କଥା ଯାଏ।
ହୁଁ ହୁଁ ଯା ଝାଡା କ୍ଲିୟର ହେଇଛି ଆଜି?
ହୁଁ।
ନାଇଁ ଯେ ଝାଡା ଯଦି କ୍ଲିୟର ହେଇନି ଏଇ ଯୋଉ ଚିକେନ ମଟନଟା ଖାଇନଥାନ୍ତୁ ସେଇଆ କହୁଥିଲି।
ନାଇଁ ନାଇଁ ମୁଁ ସବୁବେଳେ ସଫା ସୁୁତୁରା ଲାଇଫ୍ ଯିଏ।
ହୁଁ ହୁଁ ହୁଁ।
ବୁଝିଲ ଅସନା ଫସନା ମତେ ପସନ୍ଦ ନୁହଁ ଦେଖିଚ କେବେ ମତେ ଗୁ ଗୁପଚୁପ୍ ଖାଇବାରେ ତମେ କେବେ ଦେଖିଛ?
ନା ନା
ହୁଁ ସେଥି ନାଇଁ ହୁଁ ଚାଟ୍ ଟିକେ ବେଳେବେଳେ ଖାଏ ସାଙ୍ଗସାଥି ମେଳରେ ନହେଲେ ନା ମୁଁ ବରା ଫରା ସବୁ ଛାଡି ସାରିଲିଣିି କାରଣ ଅସନା ଜିନଷ ଉପରେ ମତେ ମାନେ କଣ କହିଲ ଲୋକ ମୁଁ ଦେଖିଛି ବହୁତ ଜାଗାରେ ଲୋକ ଅସନା କରୁଛନ୍ତି ମାନେ ଏ ମାନେ ଏ କ କରି ପଳେଇ ଆସିଲେ ସେଇ ହାତରେ ସେ ବରା ଛାଣି ଦିଅନ୍ତି ସେଗୁଡା ମୁଁ ମାନେ ମ ମତେ ଉଁ ସେ ମାନେ ଭଲ ଲାଗେନା।
ଓହୋ।
ମୁଁ ସେଥିନାଗି ଖାଏନା।
ଓହୋ ଆଉ ତମର ଗୋଟେ କି ଗାଡି ଆଣିବ କହୁଥିଲ?
ଆମର ଆସିବାର ଥିଲା କିନ୍ତୁ ଯେହେ ତୁ ମୋର ନା ପଢିବାର ଅଛି କିଛି ପାଠ
ହଉ ଓହୋ।
ତ ପଇସା ଖର୍ଚ୍ଚ ହବ ସେଥିନାଗି ମୁଁ ଘରେ କହିଲେ କି ନାଇଁ ମାନେ ଘରେ ସେଥିନାଗି ମତେ କହିଲେ କି ତୁ ପଢାପଢି କର ଗାଡି ପଛରେ କିଣିବା। ସେଥିନାଗି ବାପା କାଲି ଗାଡିକି ଭଲସେ ସଜାଡିକି ଆଣିଛନ୍ତି।
ହୁଁ।
ଆଉ କଣ କରିବା ମଣିଷ ଜୀବନ ତ ଏଇଆ। ପିଜୁଳି
ହଁ।
ହଁ ଆମର ଦିଟା ଗଛ ଅଛି ଦିଟା ଗଛରେ ହେଇଛି ବହୁତ୍ ବହୁତ୍ ପିଜୁଳି ହେଇଛି।
ତଥାପି କ୍ଵିଣ୍ଟାଲ
ନାଇଁ ଏତେ ବାହାରିବନି ତଥାପି କୋଡିଏ ତିରିଶ କିଲୋ ଖଣ୍ଡେ ବାହାରିବ ଆଉ।
ଓହୋ ଆଉ ତୋ ଓଜନ କେତେ ହେଲାଣି?
ନା ପା ସେଇ ତେସଠି ଥିଲି ଆଉ।
ଆଉ ବଢିନୁ?
ନାଇଁ।
ଖିଆପିଆ କରୁନି କି ଆଉ?
ହୁଁ।
କଣ ଖାଉଚୁ ତୁର୍ ନେ କହିଲୁ ଟିଏ ରୁଟିନ୍ ଟା।
ଇଆ ପିଆ କଣ ସକାଳୁ ନାଲି ଚା ଟିକେ, ମୁଢି ଟି କେ ମୁଢି ଟିକେ।
ଆ ହଁ।
ଏତିକି ଖାଇଦେଲେ ମୋର ଦିନର ଆରମ୍ଭ ହୋଇଯାଏ।
ଓ ହୋ।
ଗାଧୁଆ ଭାତ ସହିତ ମୁଁ ନଗେଇକା ପସନ୍ଦ କରେ ନା। ଦହି ଟିକେ ଚିନି ଲୁଣ ପକେଇ ଫୁଟେଇ ଦେଲେ ମୋର ହେଇଗଲା।
ହୁଁ ଆଉ ବଢିଆ।
ଗାଧୁଆଳ ଖାଦ୍ୟ ଆମର ଏତିକା ରହିଲା।
ଦହି କିଣିକି ଆଁ।
ତାପ ରାତି କି ରାତିକି ଟିକ୍ କିନା ଆଗୁରୁ ମୋର ରୁଟି ସହିତ ଯାହା ବି ହେଇଗଲେ ମୋର ମାନେ କଣ ଦିନ ଶେଷ ହେଇଯାଏ। ମୋର ଖାଇବା ରୁଟିନ୍ ଏଇଟା ଏଇଥିନେ ମୁଁ ହେଲ୍ଥି ରହୁଚି। ବେଶୀ ମୋଟା ରହୁନି କି ବେଶୀ ପତଳା ରହୁନି।
ଦହି କଣ ମାନେ ଗାଈ ଗାଈ ରଖିଛ ନା ଦହି କିଣିକି ଆଣୁଚ?
ନାଇଁ କିଣା ଦହି ନା ଆମ ଘରେ କେ ଲୋ କ ନାହାନ୍ତି ନା ଗାଈ କିଏ ରଖିବ।
ଓହୋ।
ହୁଁ।
ତୁ ଗାଈ ଫାଇ ରଖୁନୁ ନା ତୁ କଣ କରୁଚୁ ଏଇନା?
ନାଇଁ ମୁଁ ଟିକେ ଏନା ବାହାରକୁ ଯିବି ପଢାପଢି ପାଇଁ। ସେଥିି ନାଗି କିଛି ରଖୁନି ଆଉ। ରୋଜଗାର କଲେ ଗୁହାଳ ଗୁଟା କରି ଗାଈ ରଖିବି ଆଉ।
ହୁଁ ହୁଁ।
ହଁ।
ମତେ ମତେ ଭୋକ ଜୋର କଲାଣି।
ଆଉ ଯାଓ ଖାଇଦଅ।
ହଉ ଯାଉଚି ଆ।
ଖାଇଦିଅ ଖାଇଦେଇ ଟିକେ ଶୋଇପଡିବ।
ହୁଁ ଆଉ ଶୁଭ ଏଇଟା କଣ ଗୋଟା ବେଳ ରଖୁଛି।
ହଉ ହଉ।